ଆପଣଙ୍କ ଆଡେ ବର୍ଷା ଜୋର ହଉଛି ନା?
ହଁ ଆମର ଇଆଡେ ବି ବର୍ଷା ଜୋରେ ହଉଚି।
ଓହୋ ଆଉ ଆପଣ ସକାଳୁ କଣ ଖିଆ ପିଆ ସାଇଲାଣି?
ସକାଳୁ ବିସ୍କିଟ ଖାଇଥିଲୁ ଆଉ କିଛି ଖାଇନୁ
ଓହୋ ହଉ ନା ମୁଁ ତ ସେଇ ସ ସକାଳୁ ଉଠିକି ମୋର କାମଫାମ ସାରି ଗାଧେଇ ପାଧେଇ ଆସି ଠାର ପୂଜା କଲି ଠାକୁର ପୂଜା କରିସାରିଲା ପରେ ଏଇ ଛତୁଆ ଟିକେ ପିଇଥିଲି ଆଉ ଏବେ ଟିକେ ବରା ଫରା ଖାଇବାକୁ ଇଚ୍ଛା ହଉଚି ଘରେ କହିଚି ଦେଖିବା ସେ ତାଙ୍କର କଣ କରୁଚନ୍ତି? ଆଉ ଏଇ ବସିକି ପଢୁଥିଲି ଆଉ।
ଆଜ୍ଞା ନାଇଁ ଆମର ତେବେଳେ ବର୍ଷା ହଉଚି ଆମେ ବି ସେମିତି ଆମର ତ ଘରେ ସୁବିଧା ନାହିଁ ଆମେ ନଈକି ଯାଇଥିଲୁ ଗାଧୁଆ ପାଧୁଆ କରିକି ଆସିକି ଠାକୁର ପୂଜା ସରେଇକି ବିସ୍କୁଟ ଖାଇକି ବସଚୁ କଣ ରୋଷେଇ ବାଷ ଟିକେ ହବ ତାପରେ ଜଳିଖିଆ ଫଳିଖିଆ ଖାଇକି ରୋଷେଇବାସ କରିବୁ ଆଉ।
ଅଁ ହଁ ହଉ ମୁଁ ଆପଣଙ୍କୁ ଆଜି ଟିକେ ବର୍ଷା ବର୍ଷାଋତୁ ବିଷୟରେ ଆପଣଙ୍କୁ କଣ କହୁଚି ଆଉ।
ଆଜ୍ଞା କୁହନ୍ତୁ।
ଆଜ୍ଞା। ଆଉ ଆମେ ଯେମତି ବ ବର୍ଷାଋତୁ ଛୋଟବେଳେ ଆପଣଙ୍କର ମନେ ଥିବ ଆମେ ସ୍କୁଲରେ ରଚନା ପଡିଲେ ଆମେ କେତେ ମାନେ ସୁନ୍ଦରରେ ଲେଖୁ। ଆଉ ସେଇ ବିଷୟରେ ଆପଣଙ୍କୁ ଟିକେ କହୁଚି ଆଉ ହେଲା। ଆଉ ପ୍ରଥମେ ରଚନାରେ ଆମକୁ କଣ ଉପକ୍ରମ ଲେଖିଆକୁ ପଡେ। ତ ଏଠି ଆମେ ପ୍ର ଥମେ ଲେଖିବା ଋତୁଚକ୍ରର ପରିକ୍ରମଣରେ ନବ ପରିପାଟି ଧାରଣ କରି ବର୍ଷା ରାଣୀ ପ୍ରକୃତି ମାତାଙ୍କ କୋଳରେ ଅପରୂପ ଲୀଳା ସର ସରଞ୍ଚନା କରେ। ବର୍ଷାଦିନେ କେ ମାନେ ସେ ପୁରା କେତେ ସୁନ୍ଦର ଭାବରେ ବର୍ଷା ରେ ଋତୁ ଆସେ। ଏଁ ତଡାଗର ଆବିଳ ଜଳ ମଣ୍ଡୁକର ସ୍ମୃତିକଟୁ ଚିତ୍କାର ଡାହୁକର ନମ୍ର କୁଜନ ରିମଝିମ୍ ବର୍ଷାର ଅପୃବ ତାଳଲୟ ସହିତ କଇଁ ଫୁଲ ହାତରେ ଧରି ବର୍ଷାଋତୁରେ ବିଶ୍ଵବାସୀଙ୍କୁ ସ୍ଵାଗତ କରେ। ଆକାଶର ସ୍ବର୍ଣ୍ଣାଭ ବିଜୁଳି ସହିତ ଘଡଘଡିର କାନଫଟା ଶବ୍ଦ ବର୍ଷାକୁ ବଧେଇ ଜଣାନ୍ତି। ନିଦାଘର ପ୍ରସ୍ଥାନ ପରେ ବର୍ଷାର ପ୍ରବେଶ ଶାନ୍ତ କ୍ଲାନ୍ତ ଜୀବନର ଆଶ୍ଵସ୍ତ ଲାଭକରେ। ପ୍ରାକୃତି କ ସୌନ୍ଦର୍ଯ୍ୟର ପୁନରୁଦ୍ଧୟ ଘଟେ। ଶୁଷ୍କ ନିରସ ଗ୍ରୀଷ୍ମଋତୁ ପରେ ଆଦ୍ୟ ଆଷାଢର ଆ ଦ୍ୟ ବାରିପାତ ଧାରା ଶ୍ରାବଣର ମୁଷଳ ଜଳଧାରା ଜନଜୀବନକୁ ସ୍ଵୟଂ ସମ୍ପୂର୍ଣ୍ଣ କରିଥାଏ। ଶୂନ୍ୟତାର ପୂର୍ଣ୍ଣତା ପ୍ରଦାନ କରେ। ବର୍ଷାଋତୁ ମୁଖ୍ୟତଃ ଆଷାଢ ମାସରୁ ଆରମ୍ଭ ହେଲେ ମଧ୍ୟ ଶ୍ରାବଣ, ଭାଦ୍ରବ ଓ ଆଶ୍ୱିନ ମାସକୁ ନେଇ ଅପୂର୍ବ ଲୀଳା ରଚନା କରେ। ସେଥିପାଇଁ ବର୍ଷାଋତୁକୁ ଚର୍ତୁମାସିଆ ଚର୍ତୁମାସିଆ କହନ୍ତି। ବର୍ଷାଋତୁ କୁ ନେଇ କବିଙ୍କ ଲେଖନୀରେ ଭାଗବତ ଟୁଙ୍ଗିରେ ଭାସି ଆସେ ଆନନ୍ଦ ହେଉଚି ମହି କୃଷ୍ଣ ଜନ୍ମିଲେ ଦେହ ବହି। ଏଇ ବର୍ଷାଦିନେ ହିଁ କୃ ଷ୍ଣଙ୍କର ଜନ୍ମ ହେଇଥିଲା। ଆମେ ଜନ୍ମାଷ୍ଟମୀ ପାଳନ କରୁ। କେତେ ବର୍ଷ ସା ହୁଏ ଆଉ ଲୋକମାନେ ସେ ବର୍ଷାରେ ବି କୃଷ୍ଣଙ୍କ ସେଇ ଗୀତ ଫିତ ଶୁଣିୁଥିବେ ହଁ।
ଥିବେ ସ୍ନାନପୂର୍ଣ୍ଣିମାରେ ଠାକୁରଙ୍କର ବର୍ଷା ହୁଏ ଠାକୁର ଗା ସେନ୍ତି ବର୍ଷା ହୁଏ ଏଥରି ବର୍ଷା ହିଁ ହେଇନି ଏଥରିକ ଜାଣିଛନ୍ତି।
ବର୍ଷା ହେଇନି ହଁ ପୁରୀରେ ଆମେ ଯାଇଥିଲୁ ପୁରୀ ବର୍ଷା ଟୋଟାଲି ହେଇନି। ଲୋକ ଖାଲି ସ୍ପ୍ରେ କରିକି ପାଣି ଯେତିକି
ଆଜ୍ଞା। ଏପେଟେ ଆମର ଟିକେ ଟିକେ ହେଇଚି, ଜଷ୍ଟ ଝିପ୍ ଝିପ୍ ହେଇଚି। କିନ୍ତୁ ସେପଟେ ଟୋଟାଲ ହିଁ ବର୍ଷା ହେଇନି ଏ
ନା କିନ୍ତୁ ଆମ ଗାଁ ଆଡେ, ଆମ ଗାଁ ଆଡେ ବି ଜଗନ୍ନାଥ ମନ୍ଦିର ଅଛି। ଆମ ଗାଁ ଆଡେ ପ୍ରବଳ ମାନେ ମୂଷଳଧାରାରେ ବର୍ଷା ହେଇଥିଲା। ଆଉ ବହୁତ ବର୍ଷା ତା ପରଦିନ ବି ବର୍ଷା ହେଇଚି, ହେଲେ ଯୋ ପୁରୀରେ କିନ୍ତୁ ବର୍ଷା ହୋଇନି।
କିନ୍ତୁ ପୁରୀରେ, କଟକରେ ଟୋ ତାହେଲେ ବର୍ଷା ହେଇନି କିନ୍ତୁ ଯୋଉଦିନ ସ୍ନାନପୂର୍ଣ୍ଣିମା ପରଦିନ ହିଁ ବର୍ଷା ହଉଚି। ଏଠି ଯୋଉଦିନ ସ୍ନାନ ପୂର୍ଣ୍ଣିମା ହେଇଥିଲା, ତା ପରଦିନଠୁ ଏବେ ପର୍ଯ୍ୟନ୍ତ ବର୍ଷା ଲାଗି ରହିଚ ଚି ବର୍ଷା ଛାଡୁନି। କିନ୍ତୁ ଆମେ ଶୁଣିଥିଲୁ ଛୋଟରୁ ବଡ ଯେତେବଳେ ହେଲୁ, ଆମେ ଶୁଣିଥିଲୁ ଯେ ଠା କୁର ପୁରା ଯେତେବେଳେ ଜ୍ୱରରେ ପଡନ୍ତି, ସେତବଳେ ବହୁତ ଗରମ ହୁଏ, ଗୁଳୁଗୁଳି ହୁଏ ଛୁଆମାନଙ୍କ ଦେହ ଖରାପ ହୁଏ, କିନ୍ତୁ ସେମିତି ଆଉ ନାହିଁ।
ଇଏ କିନ୍ତୁ ସ୍ନାନପୂର୍ଣ୍ଣିମା ଦିନ, ସିଏ ଯେତେବେଳେ ବି ହଉ ଥରେ ବର୍ଷା ଆଉ ବେଶୀ ତ ଠାକୁ
ବର୍ଷା ହୁଏ କିନ୍ତୁ ଏଥର ଏ ବର୍ଷ ବର୍ଷା ହିଁ ନାହିଁ। ବର୍ଷା ନାହିଁ ଗୁଳୁଗୁଳି ନାହିଁ, ଶୀତ ଯୋଉ ଗରମ ନାହିଁ, କିଛି ନାହିଁ ଏଥରିକ।
ହଁ ହଁ। ଗୁଳୁ ଗୁଳି ଆଉ ଏମିତି କଣ ହୁଏ? ହଉ ମୁଁ ଆଗକୁ ଆପଣଙ୍କୁ ଆଉ କିଛି କହୁଛି ଆଉ। ବର୍ଷାଋତୁ ଅପୂର୍ବ ଶୋଭା ବର୍ଣ୍ଣନା କରିବା ଅସମ୍ଭବ। କଳା ମେଘ ଦେହରେ ବିଜୁଳି ଚମକ ଯେତିକି ସଦୃଶ, ଘଡଘଡିର ଗୁରୁ ଗମ୍ଭୀର ଗର୍ଜନ ସେତିକି ସୁଶ୍ରାବ୍ୟ। ସତେ ଅବା ମେଘ ଦେହରେ ମହ୍ଲାର ରାଗିଣୀ ସୃଷ୍ଟି ହୁଏ। ମେଘ ମହ୍ଲାରର ସ୍ଵରରେ ସଙ୍ଗୀତ ପରିବେଷିତ ହୁଏ। ଦୂରଚକ୍ର ବଳରେ କଳା ବାଦଲଗୁଡିକ ଚତୁର୍ଦ୍ଦିଗ ଅନ୍ଧାର ଅନ୍ଧକାର କରେ। ବିଲ, ବଣ ପ୍ରାନ୍ତର, ସବୁଜ ଦୁର୍ବଦଳ, ଶ୍ୟାମଳ ଶସ୍ୟ ସମ୍ଭାରରେ ପରିପୂର୍ଣ୍ଣ ହୁଏ। ଗଛ ପତ୍ରଗୁଡିକ କଅଁଳି ଉଠେ। ପାହାଡ ଦେହରେ ମେଘ ଦୋଳି ଖେଳନ୍ତି। ନଦୀ ନିର୍ଝର ପୂର୍ଣ୍ଣ ହୋଇଯାଏ ଖରା, ବର୍ଷାର ଲୁଚକାଳି ଖେଳ କି ଅପୂର୍ବ। ସପ୍ତରଙ୍ଗୀ ଇନ୍ଦ୍ରଧନୁ ରୋମାଞ୍ଚ ସୃଷ୍ଟି କରେ। କୁନି କୁନି ପିଲାଙ୍କ କଅଁଳ କଣ୍ଠରେ, ସମବେତ କଣ୍ଠରେ ଶୁଭେ ଖରା ହେଉଛି, ବର୍ଷା ହେଉଛି, ବିଲୁଆ ନନା ବାହା ହେଉଛି। କିମ୍ବା ସମସ୍ତେ କହନ୍ତି, ଟୁପୁରୁ ଟୁପୁରୁ ମେଘ ବରଷିଲା, କିଶୁର ମାଇଲା ଗଜା, କେଉଁ ରାଇଜରେ ରହିଲା ମୋ ରଜା ତେଲିଙ୍ଗି ବାଇଦ ବଜା। କେତେ ସୁନ୍ଦର ଲାଗେ, ଆମେ ବି ଛୋଟ ବେଳେ ଯୋଉ ଯଦି ଦେଖିବେ ଯେତେବେଳେ ବର୍ଷା ହଉଥିବ, ଖରା ହଉଥିବ ହେ ହେଇ ବର୍ଷା ହଉଛି, ଖରା ହଉଛି, ବିଲୁଆ ନନା ବାହା ହଉଛି। ପୁଣି ଗୀ ଲୋକମାନେ ଇନ୍ଦ୍ରଧନୁ ଦେଖିବା ପାଇଁ ଯଦି ଘର ଭିତରେ ଥିବେ, ସାଙ୍ଗେ ସାଙ୍ଗେ ଦୌଡିକି ପଳେଇ ଆସିବେ। ଏଇ ହଁ ଇନ୍ଦ୍ରଧନୁ କେତେ ସୁନ୍ଦର ଲାଗେ ଦେଖିବାକୁ। ଏବେ ତ ଖାଲି ଇନ୍ଦ୍ର ଇନ୍ଦ୍ରଧନୁ ହେଲା ମାନେ ଆଗେ ଟିକେ ଫଟୋ ଉଠେଇଦବା, ବର୍ଷା ହଉଛି ଟିକେ ଯୋଉ ନାଚିଦବା, ଫଟ ରିଲ୍ସ କରିଦବା। କିନ୍ତୁ ସେ ଯୋଉ ଡ-ଡଙ୍ଗା ଖେଳ ହଁ, ଡଙ୍ଗା ଖେଳ ଯୋଉ ଥିଲା ହଁ। ହଁ, କେତେ ସୁନ୍ଦର ଲାଗେ। ଆଉ ହଁ ହାଁ ନା ନା, ହଉ। ଚଷାପୁଅ ମୁଣ୍ଡରେ ପଗଡି, ପଖିଆ ବା ଝାମ୍ପି ବାନ୍ଧି ଧାରା ଶ୍ରାବଣ ଗହୀର ବିଲରେ, ନିଜର କର୍ତ୍ତବ୍ୟ ସାଧନ କରେ। ଲଙ୍ଗଳା ମରା ସରିଲେ, ତାର ବିଶ୍ରାମ। ସେ ବର୍ଷା ଯେତେ କଷ୍ଟଦାୟକ ହେଲେ ମଧ୍ୟ, ତା ମୁହଁରେ ସ ଶୁଭେ, ଉଡିଗଲେ ଗେଣ୍ଡାଳିଆ ଛାଡିଦେଲେ ପର, ରାଜଜେମା ରୁଷିଛନ୍ତି ଦେଖିବା ବୁଢ଼ା ବର। ବିଶ୍ଵକବି ରବୀନ୍ଦ୍ର କବିତାରେ ବର୍ଷା ଏକ ବିସ୍ମୟ ତାଙ୍କ କବିତାରୁ ଶୁଣାଯାଏ ବର୍ଷା ପଡେ ଟୁପୁର ଟୁପ୍। ଆଷାଢ ମାସର ପ୍ରଥମ ଦିନ ମହାକବି କାଳିଦାସଙ୍କ ଦିନ। ମେଘ ଦୂତର ଦିନ ତାଳ ଗଛରୁ ପ ପାଚିଲା ତାଳ ପଡିବା। ପାଚିଲା ତାଳ ସଂଗ୍ରହ କରିବା ଗ୍ରାମରେ ଚଳପତି ଏଁ ଶିଶୁ ମାନଙ୍କ ର ତୀବ୍ର ପ୍ରତିଯୋଗିତା ବେଶ୍ ହୃଦୟପର୍ଶୀ ସାଧବ ବହୁତ ଚାଲି ଚାଲି ଡାହୁକ କୂଳର ଚିତ୍କାର କାଗଜ ଡଙ୍ଗାର ଭସା ଭଷାଣି ଉତ୍ସବ ଏ ସବୁ କେତେ ଭଲ ଲାଗେ ଆପଣ ସାଧବ ବୋହୁ ଦେ ସାଧବ ବୋହୁ କୁ କୁ
ହଁ ଦେଖିଛି ଲାଲି ଲାଲି ହେଇକି। ଛୋଟ ଛୋଟ ଦେଖିଛି। ଆଉ ଏବେ ଟୋଟା ହିଁ ନାହାନ୍ତି ଏପଟେ ଟୋଟାଲ ହିଁ ନାହାନ୍ତି ଆଉ।
ନା ନା ପୁରା ମାନେ ସେ ସବୁ ଲୋପ ପାଇ ଗଲେଣି। କେତେ ମାନେ ଆମେ ଯାଇଥିବୁ ଏଇ ବର୍ଷା ଦିନେ ତ ବାହାରେ କୁଆଡେ। କୁଆରେ ଯାଇ ହୁଏନି ଯେତିକି ଯାଇଥିବୁ। ବୁଲିଆକୁ ସେ ଯୋଉ ଛୋଟ ଛୋଟ ଘାସ ଫାସରେ ପଡିଥିବେ ଯୋଉ ଟିକ୍ ଟିକ୍ ହେଇକି ଚାଲୁଥିବେ ଯେତେ ସୁ ନ୍ଦର ଲାଗେ ହଁ ତାପରେ ବର୍ଷା ଦିନେ ସବୁ ଚା ମାନେ ଯୋଉ ମାନେ ଚାଷ କରୁ ଥିବେ ସବୁ ମୁଣ୍ଡରେ କେମତି ଯୋଉ ପକ୍ଷିଆ ଭିଡିକି। କି ନଲେ ନାଇଁ ଯୋଉ ଗୋଟେ ଟୋପି ଭଳିଆ ଭି
ଟୋପି ଭିଡା ଭିଡି ନହେଲେ ଅଖାକୁ ମାନେ ଟୋପି କରିକି ପିନ୍ଧିକି ଯା
ଅଁ ହଁ ଯିଏ ଯେମିତି କରିକି କେତେ ଇଏ ଭାବରେ କାମ ମାନେ କଣ ଏଇ ବର୍ଷାରେ ଯାଇଁକି ତଳି ମାରୁଛନ୍ତି। ତଳି ଇଏ କରିଛନ୍ତି ଆମେ କହୁଛେ ବର୍ଷା ହଉଛି କଣ ବାହାରକୁ ଯାଇସି କିନ୍ତୁ ତାଙ୍କର ବର୍ଷା ଫର୍ଷା କିଛି ଛାତିରି କରିବେନି।
ଖାତିରି କରି ନ କରିକି ସେ ତାଙ୍କର ତଳି ପକା କୋଉଠି ପାଣି ହୁଡା କାଟେ ଏଇ ଉରା ସବୁ ତାଙ୍କର
ସବୁ ଯାଇଁକି କରି ପକେଇବେ ଆଉ ବର୍ଷା ଋତୁରେ ତ ଅନେକ ପର୍ବପର୍ବାଣୀ ପାଳନ ହୁଏ ବର୍ଷା ଋତୁର ପୂଜା ପାର୍ବଣ ରୀତିନୀତି ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟତା ହୋଇଥାନ୍ତି ସେଇ ସବୁ ମଧ୍ୟରେ ରଥଯାତ୍ରା ଅନ୍ୟତମ ରଥଯାତ୍ରା ମାନେ ଆଷାଢ ମାସ ତ ଦ୍ଵିତୀୟ ପକ୍ଷ ଶୁକ୍ଲ ତିଥିରେ ଆମେ ମାନେ ରଥଯାତ୍ରା ଆସିିକି ପହଞ୍ଚିଯିବ ଆଗେ ତ ରଥଯାତ୍ରା। ପ୍ରଭୁ ରଜ ରଜ ତ ଯ ଆଷାଢ କୁହନ୍ତି ନା ଜ୍ୟେଷ୍ଠ ସେସ୍‌ ଆର ଆଷାଢା ଆରମ୍ଭରେ ଆଉ ଜ ରଜ ସରିଲା ତାପରେ ପୁଣି ଯୋଉ ଆମର ଆରମ୍ଭ ହେଇଗଲା କଣ ରଥଯାତ୍ରା ସରିବ ତା ପରେ ପୂର୍ଣ୍ଣିମା ସରିବା ତାପରେ ସରିଲା ଆମର ଶ୍ରାବଣ ମାସ। ଆରମ୍ଭ ଶ୍ରାବଣ ମାସରେ ବି ଏମିତି ଝରି ବର୍ଷା ହଉଥିବ। ଲୋକ ବୋଲ ବମ୍ ଯାଉଥିବେ କୋଉଠି ଆଁ ମାନେ ଅଲଗା ପୂଜାପୂଜିି ରାଖି ପୁର୍ନିମା। ତାପରେ ପରେ ପଡିଯିବ ତାପରେ ଭାଦ୍ରବ ମାସରେ ଯଉ ଆମର ଖୁଦୁରୁକୁଣି ହଉ ଆ
ଖୁଦୁରୁକୁୁଣି ହଁ ଆମର ଇଆଡେ ଖୁଦୁରୁକୁଣି ଅଛନ୍ତି। ଆଉ ସ ସବୁ ଝିଅ ମିଶିକି ଏଇଠି କରନ୍ତି। ହୁଁ ବୁଧେଇ ଓଷା ବି ହଁ ବୁଧେଇ ଓଷା ଅଛି।
ଠାକୁର ଯୋଉ ହଳଦୀରେ ତିଆରି ହୁଅନ୍ତି ସେଇ ସମୟରେ ସେ ଯୋଉ ସେ ଭୋଗ ଫୋଗ ଖାଇବା ପାଇଁ ତେ ଭଲ ଲାଗେ ତା ମଝିରେ ଜନ୍ମାଷ୍ଟମୀ ପଡିବ ସେରା ସବୁ ଦ୍ଭାରି ଭଲ ଲାଗେ ଗଣେଶ ପୂଜା ନୂଆ ଖାଇ ପଡିବ ତା ହଁ ଆମର ମାନେ ଦେଖନ୍ତୁ ଆମ ଓଡିଆ ଇଏରେ
ଓଡିଆରେ ବହୁତ୍ ପର୍ବ ହିଁ ଅଛି ଆମର। ଯେମିତି କୁହନ୍ତି ବାର ମାସରେ ତେର ପର୍ବ ଆମ ଓଡିଆରେ। ସେମତି ହୁଁ।
ଅଁ ସେ ସବୁ ପୁରା ବଢିଆ ଲାଗିବ ଆଉ ଆମର ସବୁ ରୀତିନୀତି ଅଲଗା। ଆପଣ ନିଜେ କୁହନ୍ତୁ କୁଦୁରୁକୁଣୀରେ ଯେମିତି ପୂଜା ହଉଛି। କି ଓଷାରେ କଣ ସେମିତି ପୂଜା ହଉଛି ଆଉ ଶ୍ରାବଣ ମାସରେ ଯୋଉ ବୋଲଭମ ଯେମିତି ଯାଉଛନ୍ତି ସେ ଜିନିଷ କଣ ଆଉ କୋଉ ମାସରେ କଣ ହୋଉଛି। ଆ ପୁଣି ଏଇ ସବୁ ଜିନିଷ ସରିଲା ବେଳକୁ ତାପରେ ଆସି ଆଶ୍ୱିନ ମାସରେ ହେଇଯିବ ମା ଆସିବେ ଦଶହରା ହେଇଯିବ ଆପଣ କଟକରେ ଦଶହରା। କେତେ ମ ମାନେ ମୂର୍ତ୍ତି ଫୁର୍ତ୍ତି ହେବେ ଆଉ କେତେ ଭୋଗ ରାଗ। ହଁ ତା ଦେହରେ ପୁଣି କୁମାର ପୂର୍ଣ୍ଣିମା। ଆଉ ପୁରା ମାନେ ଗୋଟେ ବାର ମାସ ତେର ପର୍ବ ତାପରକୁ ତାପରକୁ ଏମିତି ଲାଗିଥିବ। ତାପରେ ପୁଣି
ଛାଡିିନି ଆମର ସବୁ ମାସରେ ଗୋଟେ ଗୋଟେ ପର୍ବ ପଡୁଛି ନିହାତି। ଠିକ୍ ଅଛି ଆମର ନିହାତି ଗେଟେ ଏମିତି ଆଉ କୋଉଠି ନାହିଁ। ଯେ ସବୁ ସେଟା ଗୋଟେ ଗୋଟେ ପର୍ବ ପଡୁଥିବ ଆମର ଏଇ ଓଡିଆ ଜାତିରେ ହିଁ ଅଛି।
ଓଡିଆ ଜାତିରେ ସବୁ ପର୍ବ ସବୁ ପର୍ବ ତ ଆଉ। ମାନେ ଏଇ ଋତୁରେ ବି ରାସ୍ତା ଘାଟରେ ମାନେ ପ୍ରବଳ ପାଣି ହଉଥିବ ସବୁ ହଉଥିବ ବେଶୀ ତ ଆପଣଙ୍କର ସେଆଡେ ଯୋଉ ଅ ନାଳ ନର୍ଦ୍ଦମା ରେ ବେଶୀ ପାଡି ପାଣି ହଉଥିବ। ଆଉ ଆ ହଁ ହଁ ଶ୍ରାବଣ ମାସରେ ମାନେ ଲୋକ ବୋଲ୍ ବମ୍ ଯାଉଛନ୍ତି। ବୋଲ୍ ବାମ୍ ମାନେ କେତେ ସବୁ ନାଁ ଧରୁଥିବେ ସେରା ସବୁ ବ୍ ବଢ଼ିଆ ଲାଗେ ଶୁଣିବାକୁ। ସେ ପୁରା ନାଁ ଧରୁଥିବେ ଆଉ
ଏବେ ତ ଆଉ ନା ହଁ ମୁଁ ଯାଇଚି ଏବେ ତ ଆଉ ନାଁ ଧରୁ ନାହାନ୍ତି ଏବେ ଡିଜେ ନେଇକି ଯାଉଚନ୍ତି। ଆଉ ହଁ।
ଆଉ କେତେ ପାହାଡ଼ ପା ହାଡ଼ରେ ସବୁ ଚାଲିକି ଯାଉଥିବେ ସେଏମିତି ନା ନୋଉଥିବେ କେତେ ପୋକ ଫୋକ ସବୁ ତା ତାକୁ ଇଏ କରି ସାପ ରୂପା କେତେ ଇଏ କରି ଯାଉଥିବେ ହଁ। ଆପଣ କୁଆଡ଼େ କୁଆଡ଼େ ବୋଲ୍ ବମ୍ ଯାଆନ୍ତି?
ଆ ସିଦ୍ଧେଶ୍ୱର ଜାଣିଚ?
ହଁ ହଁ ସିଦ୍ଧେଶ୍ଵର ଏଇ ଯୋଉ ଇ ସର୍ପେଶ୍ୱର ଆଡ଼େ।
ନାଇଁ ନାଇଁ ସିଦ୍ଧେଶ୍ଵର ଆମର ଏଇ ଯୋଉ ହଁ ସର୍ପେଶ୍ଵର ପଛୁକୁ ହଁ। ଠିକ୍ କହିଲ ତ ଆମେ ସେଇଠିକି ଯାଇଚେ। ମୁଁ ସେଇଠିକି ବୋଲ୍ ବମ୍ ଦି ଦି ତିନି ବର୍ଷ ହେଲାଣି ମୁଁ ଯାଉଚି।
ନାଇଁ ଆମ ଘରେ ତ ଛାଡ଼ନ୍ତିନି। ଏତେ ବାଟ ଆମର ଭାରି ଇଚ୍ଛା କପିଳାସ ଯିବା ପାଇଁ ହେଲେ ଛାଡ଼ନ୍ତିନି।
କପଳାସ କିନ୍ତୁ ଯାଇ ହବନି। କପିଳାସ ହଁ ପୁଅ ପିଲା ଆଉ ଜଙ୍ଗଲ୍ ବାଟ। ସେପଟେ ଠିକ୍ ଅଛି। ଜଙ୍ଗଲ ବାଟ ଯେ କୌଣସି ଯାଇ ହବନି।
ଆ ନାଇଁ ଆମର ଏଠି ଆମେ ଧବଳେଶ୍ଵର ଯାଉ ଆମ ଗାଁରେ ବି ଲାଷ୍ଟ୍ ପାଳିଟା ପୁରା ଭଲରେ ପୁରା ମା ହୁଏ। ଖାଇବା ପିଇବା ହୁଏ। ଲୋକ ମାନେ ବୋହୁତ୍ ଲୋକ ଯାଆନ୍ତି ପୂଜା ପୂଜି ହୁଏ ଭଲ୍ ଲାଗେ।
ଆମର ଆମ ଗାଁ ର ଗୋଟାଏ ଦିନ ଥାର୍ଡ ପାଳି ହିଁ ଆମ ଗାଁର ସମେସ୍ତେ ଯାଆନ୍ତି। ଠିକ୍ ଅଛି ଘରର ସମେସ୍ତେ ଜଣେ ଜଣେ ଯିଏ ବି ହୋଉନା କାଇଁ ଆମର ଯାଆନ୍ତି। ଆମର ଗୋଟାଏ ଦିନ ହିଁ ଥାନ୍ ନାଇଁ ଆମର ଏଇ ଯୋଉ ଧବଳେ ଯୋଉ ସିଦ୍ଧେଶ୍ୱର। ଠିକ୍ ଅଛି। ଏଥର କିନ୍ତୁ କୁହା ହେଇଚି ଧବଳେଶ୍ଵର ଯିବା ପାଇଁ।
ଅ ହଁ ନାଇଁ ଆମର ହଁ ଆପଣ କେବେ ଧବଳେଶ୍ଵର ଯାଇଥିବେ କହିବେ ଆମେ ବି ଯାଉଛୁ ଆମେ ବୋଧେ ଫାଷ୍ଟ୍ ପାଳିରେ ଯିବାର ଅଛି। ପ୍ରଥମ ପାଳିରେ ଯିବୁ ଆଁ ବର୍ଷା ଫର୍ଷା ହଉଛି ତାପରେ ଝିଅ ପିଲା। ଆଉ କେତେବେଳେ ଯାଇ ହବ ନ ହବ ସେୟା ପ୍ରଥମ ପାଳିରେ ଯିବୁ ଭାରି ଆଉ ଶେଷ ପାଳିରେ ଏଠି ଗାଁରେ ଢାଳିବୁ ଆଉ।
ଆଜ୍ଞା କାହିଁକି ନା ପ୍ରଥମ୍ ପାଳିରେ ଭିଡ଼ ନାହିଁ।
ହଁ। କିନ୍ତୁ ଦ୍ୱିତୀୟ ପାଳିରେ ଆମେ ଆର ବର୍ଷ ଯାଇଥିଲୁ ପ୍ରବଳ ଭିଡ଼। ଆଉ ଯାଇ ହବନି ମାନେ ଲା ଆମେ ତ ସକାଳ ସାତ୍ ଟାରେ ଲାଇନ୍ ରେ ଧାଡ଼ିରେ ଠିଆ ହେଲୁ। ଆଉ ପାଣି ଢ଼ାଳିଲୁ ଯାଇକି ସାଢ଼େ ନଅଟା ଦଶ୍ ଟା ହେଇଗଲା। ଘରୁ ଆସିକି ପହଁଞ୍ଚୁ ପହଁଞ୍ଚୁ ଲୋକ ବି ଆହୁରି କେତେ ସମୟ ଧାଡ଼ିରେ କିନ ଆମେ ଏତିକି ବି କହିବା କଥା ନୁହେଁ। ଆମେ ତ ପାଣି ଢ଼ାଳି ଯାଉଛେ ଯୋଉ ଯେତେ କଷ୍ଟ ପଡୁ ସେଟା କରିବା କଥା ଆଉ କହିଲେ ହଁ ହଁ।
ଉଁ କହିଲେ ଆଉ କଣ?